ହୁଁ। ଆଁ। ଖାଇସାରିଲଣି ନା
ହଁ ଖାଇସାରିଲିଣି ଆଉ ତମେ।
ହଁ ଜଳଖିଆ ଖାଇଛୁ ଭାତ ଖାଇନୁ ଖାଇବୁ ଆଉ।
ହଁ ନାଇଁ ଏଇନା ତ ଟାଇମ ହେଇନି ଆଉ। ଗାଧେଇ ଫାଧେଇ ସାରିଲଣି ନା ଗାଧେଇ ନ।
ହୁଁ ନାଇଁ ମୁଁ ମର୍ଣିଂ ପସନ ମୁଁ ସଖାଳୁ ସକାଳୁ ଗାଧୋଇବା ଟା କ୍ଚଆଲି ଭଲ ସୂର୍ଯ୍ୟ ଉଦୟ ପୂର୍ବରୁ ହୁଁ।
ଆଉ କଣ କଲ ବଡି ବି ମାନେ ଠିକ ଠିକ୍ ଠାକ୍ ରହିବ ଦେହ ମୁଁ କଣ କହିଲ ମୁଁ ଟିକେ ଅଛି ଆଉ ମୁଁ ଟିକେ ମାନେ ଟ୍ୟୁମର ଫ୍ୟୁସନ ଅଛି ତାପରେ ଟିକେ ସମୟ ପରେ ହଉ। ଅଧଘଣ୍ଟା ପରେ ଗାଧୋଇବି ଆଉ। ହୁଁ।
ଆଚ୍ଛା ହଉ ନାଇଁ କିନ୍ତୁ ସକାଳୁ ଗା ଖରା ଦିନ ଟା ନା ସକାଳୁ ଗାଧେଇ ପଡିଲେ
ଭଲ ହଁ ଆଉ କଣ କେମିତି ଖବର ତମର ମୁଁ ଶୁଣିଲି ତମର କଣ କାଜୁ ଚାଷ କାଲି ହଉଛି ବହୁତ।
ହଁ କାଜୁ ଆମର ବହୁତ କିନ୍ତୁ ଗଛ ଗୋଟେ କଣ କହିଲ ଯତ୍ନ ନେଲେ ସେ ଗଛ ଆହୁରି ବଢିବ। କିନ୍ତୁ ଆମର ଏତେ ଯତ୍ନ ନାହିଁ। ତାପରେ ଚୋରି ପ୍ରବଳ ମାନେ କାଜୁ ଫଳ ଆସିଲେ ଚୋରି ହେଇଯାଏ କାହିଁକିନା ଯୋଉ ଲେବର ରଖିଥାନ୍ତି ସେ କାମ କରନ୍ତି ସବୁବେଳେ ପ୍ରୋଟ୍କେ ହିସାବରେ ଥିବେ କି? ଯେତେବେଳେ ସେମାନେ ଇନବାଲାନ୍ସ ସେମାନେ ଚୋରି କରି ପ୍ରାୟ ଭୋର ଟାଇମ କି ସନ୍ଧ୍ୟା ଟାଇମ୍। ଚୋରି ହେଇଯାଏ ନହେଲେ ଆଉ କାଜୁ ବହୁତ ମାନେ ବହୁତ ଭଲ ମାନେ ତୁମେ ଧର ଥରେ ଗଛ ଲଗେଇଲ କିନ୍ତୁ ଜୀବନ ସାରା ପ୍ରଫିଟ ପାଇବ। ସେଟା ବହୁତ ଭଲ ହୁଁ ସେଟା ଆମ କଣ କହିଲ ଆମ ସାଆତାପାଙ୍କ ସମୟରେ ସେ କାଜୁ ଗଛ ଲଗା ହେଇଥିଲା ମାନେ ତାଙ୍କ ଟାଇମରେ ଲଗାହେଇଥିଲେ ସେ ଲଗେଇଥିଲେ ତ ତାଙ୍କ ଲାଇଫ ଟାଇମ ସରି ଏବେ ବାବାଙ୍କ ଲାଇଫ ଟାଇମ ଚାଲିଚି ହେଇ ସେଠି ଏ କଣ କହିଲ ମାନେ ଯ ଯତ୍ନ ଠିକ ସେ ନେଇ ପାରୁନାହାନ୍ତି ଯତ୍ନ ଠିକ ସେ ନେଲେ ମୋ ଜାଣିିବାରେ କାଜୁ ବହୁତ ମାନେ ଇଏ ଦବ।
ହଁ ନାଇଁ କଣ କହିଲ ଆମର ଏଠି ହଁ ଆମର ଏଠି ଆମ ଗାଁ ରେ ଜଣଙ୍କର ଗୋଟିଏ ଆମର ଏଠି ତ ମାନେ ମୁଁ କହୁଛି ଆମର ତ ହୁଏ ଜାଣିଥିବ ନଡିଆ ଫଡିଆ କିନ୍ତୁ ଆମର ଏ ଠୀ ଆମ ଗାଁରେ ଜଣେ ଥିଲେ କଣ କହିଲ ଜଣଙ୍କର ଗୋଟେ ଗଛ ଅଛି ଯେ କାଜୁ ଗଛ ତାଙ୍କର ମାନେ ସେ ଗୋ ଛ ବଟ ତାଙ୍କର ବହୁତ କାଲେ ସେଇଠୁ ତାଙ୍କର ଇନକମ ହେଇଯାଏ ତ ମୁଁ କହିଲି ତମର ତ ବହୁତ ମୁଁ ଜାଣିଛି ତମର ତ ବହୁତ ବଡ ବାଡି ବହୁତ ଗଛ ତ ସେଇୟା ମୁଁ କହିଲି ତମର ତ ବହୁତ ଭଲ ଇଏ ହଉଥିବ ଲାଭ।
ହଁ ବହୁତ ଲାଭ ଅଛି କିନ୍ତୁ ଏମାନେ ଯତ୍ନନଉ ନାହାନ୍ତି। ଯ ତ୍ନ ନେଲେ ଯେତିକି ଫଳ ଆସିବ ସେ ଫଳ ଅନୁସାରେ ଫଳ ତଳେ ଯୋଉ ଗୋଟେ ମଞ୍ଜି ଥାଏ ସେ ଫଳଟା ଅକ୍ଚୁଆଲି ରେ ଖାଆନ୍ତି କିନ୍ତୁ ଏତେ କ୍ଵାଣ୍ଟିଟିର ଖାଇହବନି ନା ଗୋଟେ ଦିଟା ଆମେ ଖାଇପାରିବା ତ ସେଗୁଡ଼ା ମଞ୍ଜି ଗୁଡାକୁ ଖୋଲିକି ଆମେ ନେଇ ଆସୁ ଫଳ ଗୁଡାକୁ ବାହାରେ ଫୋପାଡି ଦଉ ଏ ଗାଈ ଗୋରୁ ଖାଇଯାନ୍ତି ତ ସେ ମଞ୍ଜି ଗୁଡିକୁ ହୁଁ।
ତା ପରେ କଣ କହିଲ କାଜୁ ଆଜିକାଲି ସବୁଥିରେ ପକାହଉଛି କ୍ଷିରୀ ପାଏସ୍ ଯାହା ବି ଆମର ହେଲା ଆଉ ପିଠା ପିଠାରେ ବି କାଜୁ ପଡ଼ୁନି କି? ଆଉ ନ ନର୍ମାଲ କାଜୁ ବି ଯୋଉମାନେ ବହୁତ ଅଛି। ସେୟା ଆଉ କାଜୁରେ ବହୁତ ଭିଟାମିନ୍ ନାହିଁ କି କାଜୁରେ ତ ସେ
ହୁଁ ତମର ଟିକେ ପଛପଟୁ ସାଉଣ୍ଟ ଆସୁଛି।
ଓ ଆଚ୍ଛା ଏବେ ଠିକ ଠାକ୍ ଶୁବୁଚି। ହଁ ତ କଣ କହିଲ ମୁଁ ସେଇୟା କହୁଥିଲି ମୁଁ କହିଲି କି କାଜୁ ଟା ନା ବହୁତ ମାନେ ହେଲ୍ଥ ପାଇଁ ବି ବହୁତ ଭଲ। ସେଥିପାଇଁ ସେଟା ଅଧିକ ଦାମୀ କାଜୁ ହଁ କାଜୁ ଟା ଦାମୀ ଇଏ ଟା ନା ଆଉ
ହଁ ଆମେ କାଜୁ ଟାକୁ କଣ କହିଲ ଆମେ କାଜୁ ଟାକୁ ମଞ୍ଜି ହିସାବରେ ବିକ- ବିକ୍ରି କରୁଛୁ ଯଦି ଆମ ପାଖରେ ସେତିକି ସୁବିଧା ଥାଆନ୍ତା- କି ଆମେ କଜୁକୁ କାଟିକି ମାନେ ତା ଭ। ରୁ କାର୍ଟାକୁ ମାନେ ପ୍ରପର କାର୍ଯ୍ୟକୁ ଆମେ ଯଦି ସପ୍ଲାଏ କରିପାରିବା ସେବେ ବହୁତ ପଇସା ଆହୁରି ହବ।
ହଁ
କିନ୍ତୁ ସେତିକି କରିବା ସମ୍ଭବ ନୁହଁ କାହିଁକି ନା ସେତିକି ମେସିନ ଫେସିନ ଥିବା ଦରକାର ଆମେ ଯଦି ହାତରେ କରିବା ସବୁଗୁଡାକ- ପସିବଲ୍ ନୁହ କହିଁକିନାଥିରେ ଗୋଟେ ଅଏଲ ସିକେସନ୍ ହୁଏ। ସେ ଅୟନ ଟା କଣ କହିଲ ଆମ- ସ୍କିନ ରେ ବାଜିଲେ ସେ ପୁରା ଉପରେ ଲେୟର ଟାକୁ ପୁରା ଉଠେଇଦବା- ଚମଡ଼ା ଟାକୁ ପୁରା ଉଠେଇଦବ- ତା ହାତ ଟା ସଫ୍ଟ ହେଇଯିବ ନା ତ ସବୁ କାମ କରିପାରିବ ଏମିତି ବି ଆମେ ଯଦି- ଯେତେବେଳେ ବେଶୀ ପାଣି ହଉଛନ୍ତି କି କିଛି କାମ କରୁଛନ୍ତି ଉପର ଚର୍ମଟା ବି ବେଳେ ବେଳେ ଉଠି ଯାଉନି ନା ଶୀତ ଦିନରେ ଜଣ ଜଣଙ୍କର ଉଠୁଛି- କି ବେଶୀ ପାଣି ହେଲେ ଉପର ଲଟା- ଠ ଯେ ତ ହାତୋଟା ପ- ବହୁତ ଟିକେ ମାନେ କାମ କରତେ କଷ୍ଟ ଲାଗେନି ନା
ହଁ ପରା ସେଆ ଆଉ,
ହୁଁ
ଆମର କଣ କହିଲ ଆମର ଏଠି ତମେ ଜାଣିଥିବ ନଡି ଡିଆ ଆମର ଭଲ ହୁଏ ଆମର ତ ନଈ କୂଳିଆ ଜାଗା ନା ତ ଆମର ଏଠି ନଡ଼ିଆ ଭଲ ହୁଏ, ନଡ଼ିଆ ମାନେ କଣ କହିଲ ନଡ଼ିଆରେ ଭଲ ଲାଭ ଅଛି ବି ନଡ଼ିଆରେ ନଡ଼ିଆ ଆମର କଣ କହିଲ ଲାଭ ଏକରେ ନଡିଆରେ ଆମେ ପାଇବା ପଇଡ ଯୋଉଟା କି ଆମର ପାଣି ଟା ପିଉଛନ୍ତି ଯୋଉଟା, ସେଟା ପାଇଲେ ତାପରେ ସେଇଟା ଟିକେ ବଡ ହେଇଗଲେ ତାର ନଡିଆ ଟା ବି ପାଇଲେ ନା ନଡିଆ ର ଦେଖ କେତେ ଜିନିଷ ହଉଛି ନଡିଆରୁ ନଡିଆ ତେଲ ହେଲା, ତାର ଯୋଉ କଣ କହିଲ, ତାର ଯୋଉ ଇଏଟା ବାହାରାରେନି କଣ ସେଟାକୁ କୁହାଯାଏ କହିଲ ଯୋଉଟା ତାରିଣୀରେ ବି ବିକା ହୁଏ ଯେଉଁଟା ତାର ଇଏଟା ବାହାରେ ମ ତେଲଟା ବାହାରିଲା ପରେ ଯୋଉ ହଁ ସେଟା ନଡିଆ ପୁର ଟାଇପ ର ଯୋଉଟା କୁହାଯାଏ ହଁ ଲଡୁ ବି କରାଯାଏ, ତ ଏତେ ସାରା ଜିନିଷ ଅଛି ନଡ଼ିଆ କୋରା କରାଯାଏ ଯେଉଁ ଲଡ଼ୁ ସେଇଟା ବି କରାଯାଏ, ଆଉ
ହଁ ନାଇଁ ନଡିଆ ତେଲ ବାହାର କରି ସାରିଲା ପରେ ଯୋଉ କୋରାଟା ସେଟା ବି ବଢିଆ ଟେଷ୍ଟ ଲାଗେ,
ହଁ ସେଇଟା ଭାରି ଟେଷ୍ଟ ଲାଗେ ସେଇଟା ବି ହଁ ପୋଡା ଯଉଟା ସେଇଟା। ସେଇଟା ବି କଣ କହିଲ ବହୁତ ବିକ୍ରି ହଉଛି ମାନେ ପ୍ୟାକିଙ୍ଗ କରିକି ସେଟାକୁ ବି ବିକ୍ରି ହଉଛି ତ ସେଟା ବି ତା ସହିତ ଆମର କଣ କହିଲ ଆମର ଯୋଉ ଛାଞ୍ଚୁଣି ପହଁରା ବହୁତ ସାରା ପହଁରା ଯେଉଁ ଖରକା ଝାଡ଼ୁ ଯେମିତି ଖରକୁ ଚନ୍ତି ନା ପହଁରାରେ ସେ ପହଁରା ବି ବାହାରୁନି କି ସେଠୁ ହଁ ତ ସେଟା ବି ବାହାରୁଚି। କହିବାକୁ ଗଲେ ନଡିଆ ତାର ମାନେ ବହୁତ ଲାଭ ଅଛି ତାର କତା ରୁ ବି ହୁଏ ଜିନିଷ ପତ୍ର। ନଡ଼ିଆ କତାରୁ ଆମର ସବୁ ମାନେ କଣ କହ ହଁ ଆ ଯେଉଁ ଆମର
ହଁ ସେଗୁଡା ବି କରାଯାଏ ହଁ ହଁ।
ହଁ ସେଇଟା ତମେ ଯେମିତି କହିଲ କାର୍ଯ୍ୟକୁ ଯଦି ପ୍ରପର ୱେରେ ଆମେ କରିପାରିବା ତାହେଲେ ଆମେ ବହୁତ ଇନକମ୍ ପାଇପାରିବା ପଇସା ତଇଟା ବି ସେଇ ଆଉ ଯଦି ଭଲ କିି ଆମେ କରିବା ତାହେଲେ ଆମେ ବହୁତ ପଇସା ଇନକମ୍ କରିପାରିବା କିନ କିନ୍ତୁ ଆମର ଗାଁ ଗହଳି ଲୋକ କଣ ହେଉଛି ସେମିତି କିି ନଡ଼ିଆ ଖାଲି ନଡ଼ିଆ ବିକି ଦେଉଛନ୍ତି କି ସେ ଯେଉଁ ଇଏକୁ କରିଦେଉଛନ୍ତି କିନ୍ତୁ କେହି ମାନେ ନଡ଼ିଆ ତେଲ କରୁନାହାନ୍ତି କି ତାର ଯେଉଁ ସେ ଯେଉଁ କୋରୁଅ କୋରୁଅ କୋରା ଯାହା ସେଇରା ବି ବାହାର
ମାନେ ବେଶୀ ସେ ମାନେ ଉ ସେ ଭିତରେ ପ ଶୁହାନ୍ତି ଆଉ ଖାଲି ନଡିଆକୁ ଜ ବିକ୍ରି କରିଦଉଛନ୍ତି ଆଉ ମୁଁ ଶୁଣିଥିଲି କଣ ଗୁଆ ଗଛ ବି ବହୁତ ସେପଟେ ଲାଗେ
ହଁ ଗୁଆ ଗଛ ବି ବହୁତ ଗୁଆ ଆମ ଆମର ମାନେ କଣ କହିଲ ଆମର ଆମର ଗୁଆ ଗଛ ବହିେ ଅଛି ଆମ ଗାଁରେ ସମସ୍ତଙ୍କର ଏତେ ନାହିଁ କିନ୍ତୁ ପ୍ରାୟଃ ତ ସମସ୍ତଙ୍କ ଘରେ ଗୋଟେ ଦିଟା ଅଛି। ତ ସେ ଗୁଆ ବି ବହୁତ ଗୁଆ ବି ତ ଗୁଆର ବି ବହୁତ ଚାହିଦା କଁ ପ ପାନ ଗୁଆ ପାଇଁ ଗୁଆ ତ ଦରକାର ନା ଆମର
ଓଡିଶାରେ ହିଁ ପାନଟା ହିଁ ଅଛି ଓଡିଶା ବାହାରେ ବହୁତ କମ ଅଛି ବଟ ଓଡିଶାରେ ବହୁତ ଅଛି ପାନ ହଁ।
ଆମର ବି ବହୁତ ମାନ ଅଛି ଆମର କଣ କହିଲ ନଡ଼ିଆ ଗଛ ପୁରା ନଡ଼ିଆ ଗଛ ପୁରା ଅଗ ପର୍ଯ୍ୟନ୍ତ ଆମର ପାନ ଲଗେଇ ଦେଇେଛନ୍ତି ପାନ ପୁରା ହଉଛି ତ ପାନ ବି ଆମର ଅଛି କିନ୍ତୁ ଆମର ଏଇଟା କିଛି ବିକ୍ରି ଫିକ୍ରି କରୁନାହାନ୍ତି। କାହାକୁ ଏତେ ଟାଇମ ନାହିଁ ଯେ ସେଟାକୁ ଟାଣି କି ଆଣିକି ତାର ଲ ଗତ ଭଳେଆ ସେ ହେଇକି ମାଡିଛି ନା ତାକୁ ତ ଆଣିକି ଆଣିକି
ତା ପରିକା
ତ ଏତେ ଇଏ କରୁନାହାନ୍ତି ଆଉ ନହେଲେ ଅଛି ତମେ ଜାଣିଥିବ ନଈ କୂଳ
ହଁ ନାଇଁ ତା ପତ୍ର ଗୁଡା ବି ବହୁତ ରେଟ୍ ଅଛି ଏବେ ମା ର୍କେଟ ରେ। ଯଦି ପତ୍ର ଗୁଡାକୁ ବି ସେଲ କରିପାରିବ ବେପାରୀଙ୍କୁ ଓ ବହୁତ ରେଟ୍ ଅଛି କାହିଁକିନା ପାନ ଖାଉଛନ୍ତି ବହୁତ ତାପରେ ଏବେ ଖରା ଦିନରେ ବେଶୀ ରେଟ୍ ହେଇଯାଏ କାହିଁକିନା ପତ୍ର ଗୁଡା ଶୁଖଯାଏ ନା ତ ଯେତିକି ପତ୍ର ମିଳେ ସେ ଅନୁସ ରେ ହୁଁ ପାନ ଗୋଟେ ଏବେ ମାର୍କେଟରେ ପାଞ୍ଚ ଟଙ୍କା ହେଇଗଲାଣି ମାନେ ଆମେ ଯେବେ ଛୋଟ ଥିଲେ ଯେତେବେଳେ କେତ ତିନି ଟଙ୍କାରେ ଦି ଟଙ୍କା ନଉଥିଲା।
ହଁ ପୁରା ଏବେ ବି ଚା ପାନର ହଁ ଆଉ ହଁ ପାନରୁ ମନେ ପିଲା ରଜ ରଜ ପାନ ତମେ ଖାଅ ନା ମାନେ ରଜରେ ପାନ ଖାାଉନା
ନାଇଁ ସେମିତି ନାଇଁୋଟେ ଯୋଉ ମଝିରେ ଯେତେବେଳେ ରଜ ମେଳା ଟାଇପ ର ଗୋଟେ ଗୋଟେ ଏରିଆରେ ପଡିଥାଏ ଯୋଉ ଫାୟାର ପାନ ମିଳେ
ହଁ ହଁ ଯେଟା ମାନେ ଏମିତି ଇଏ କଦ ପାଟିରେ ପୁର ଦବ ତ ଚକୋଲେଟ ଟାଇପ ର ଏଇଟା ହଁ ହଁ ହଁ ସେଇଟା ତ ମଝିରେ ବହୁତ ମାନେ କଣ କହିଲ ଭିଡିଓ ବନେଇକି ସୋସିଆଲ ମି ଆ ତମର ସେପଟ ହ ଆମର ତମ ଆମର ଗୋଟେ ଏଠି ଯାତ୍ରା ହୁଏ ପାଖରେ ଦେବଙ୍ଗ ଯାତ୍ର ଗଟେ ହୁଏ ଜାଣିଥିବ। ହଁ ତ ସେଠି କଣ କହିଲ ଯାଇଛ ଆଚଛା ସେଇଠି କଣ କହିଲ ସେ ଏଠି ବି ସେମିତି ହଉଥିଲା ମୁଁ ବି ଥରେ ସେମିତି ଖାଇଥିଲି ଆଉ କଣ କହିଲ ସେ ଦେଓଙ୍ଗା ଯାତ୍ରାରେ ଆମର ମତେ ତ ଭଲାଗଏ କଣ କହିଲ ସେଠ ଯେଉଁ ଆମର ଦୋଳି ଫଳି ପଡ଼ନି ନା ଦୋଳି ଖେଳ ଯାତ୍ରାରେ କେବେ ହଁ ତ ସେଇଠି ଯୋଉ ରାମ ଦୋଳିୋ ମୁ କଣ କହିଲ? ଖିବି ଇଛା ଅଛି ଆଜି ମଲ କେବେ ଖେଳିନି ହଁ
ମୁଣ୍ଡୁ ବୋଲିଇ ବବେଳେ କିନ୍ତୁ ବ୍ରେଡ ତଟ ବହୁ ବଢିଆ ଲାଗେ। ଜଷ୍ଟ ଖାଲି ଆଗଲେ ପଛିଲ ଆଗଲି ପଛିଲ ବହୁତ ହଁ ତମେ ଡର ଲାଗୁଥିବ କିନ୍ତୁ ଭଲ ଲାଗୁ। ଥିବ
ହଁ ସେଟା ଡର ଲାଗେ ବୋଲି ମୁଁ କେବେ ଖେଳିନି
ହଁ ନା ଦିନେ ଟ୍ରଏ କରିବ କାହିଁକି ନା? ବେଳେ ବଳେଡର ଲାଗେ କି କାଳେ ସେଟା ସେ ଆଗରେ ଯଉଟା ଆମେ ଧରି ବସିଥାନ୍ତି ନା କାଳେ ସେଟା ଉଠିକି ବାହାରି ଯିବ କି ଆମ ଫୋାିକି ଯେମିତି ପଡିବା ସେଇଟରେ ଲାଗିବ ନା କିନ୍ତୁ ସେମ ନାହିଁ କାହିଁ ସେଟା ପୁରାିମଟିକ ହେଇକି ଏ ସେଟା ବାହାରେ କିନ୍ତୁ ହଉଥିବ ଗୋଟେ ବ୍ରେକ୍ ଟା ଚଳି ଅଛି। କି ଖାଲି ଆକ୍ଲିପିିଲଡିିଲ ଏଇଟ ହବ ହବ ଜାଣିଚୁ ସେ ଜିକ୍ ଯାକ ମଗ୍ ରେ ହବ। ଚେନ୍ ସିଷ୍ଟମ ଟାଇପ ର ହବ। କିନ୍ତୁ ଆଉ ଗୋଟେ ବ୍ରକେ ଡାନ୍ସ ମାନେ ସେ ରାଉଣ୍ଡ ଅଫ୍ କରିକି ତ ଓ ଉପରକୁ ନେଇଯିବ ସେଭେ ରା ପାଖାପାଖି ଘରୋଇବ ଦେନ ତଳକୁ ଆସିକି ଭାତ ଘେରା ପାଖାପାଖିଖି ଘରେବ ଏମିତି ତ ମଝିରେ କରିକି ତିନିଥରକି ତା ରଖିବ ସେଟା ଉପରକୁ ଉଡ଼ାଇବ ସ୍ଲୋ ସ୍ଲୋ ଉଠୋଉଥିବ ଦେନ୍ ଜୋର ଉଠେଇ ପୁରା ଘାଁ ଘାଁ କରିକି ଉଠେଇ ଦବ ସିଟା ବି ବଢିଆ ଲାଗେ। ଦେନ୍ ତଳକୁ ଆସିଲେ ଫାର୍ଷ୍ଟ ସ୍ଲୋ ଆସିବ ଦୂରେ ପଳେଇସିବ ଲାଗିବ କିଡି ଯାାଉ ଯେ ବାହାରିଛି ପରୀକ୍ଷା ଏଇ ଯୋଉ ଦ ସାର୍ ପାଖା କେରେ ଯେତେବେଳେ ଏ ତୁ ଫେମସ ନା ଦୁର୍ଗା ପୂ ଦୁର୍ଗା ପୂଜା ପାଇଁ
କା କାଳୀପୂଜା କାଳୀପୂଜା ହଁ ଆଚ୍ଛା ହଁ ମୁଁ ବି କେଉଁଝରକୁ ଯାଇଚି କିନ୍ତୁ ମୁଁ କେବେ ଖେଳିିନି ଦୋଳି ଦେଖିଆ ଏଇଥର ଭାବୁଚି ହେଲେ ଆଉ ତମେ କହିଲ ଏତେ ମତେ ଲାଗୁଚି ଏଇଥର ଖେଳିଆ ପାଇଁ ଅ ଧିକ ଏକ୍ସାଇଟିଂ ଲାଗିଲାଣି ମତେ ହଉ ଦେଖିଆ
କେହି ନା ଡର ଲାଗୁଥିବ କିନ୍ତୁ ଇଚ୍ଛା ହବ କାଇଁ ନା ଡର ଉପରେ ସବୁବେଳେ ଜିିତ୍ ରଖିଆ କ ଏଥର ସେ ଦୋଳି ଗୁଡା ଖେଳିବା ପୁରା ହୁଁ ନା ମୁଁ କହିଲି ସେ ଦୋଳି ଗୁଡା ଖେଳିବା ପାଇଁ ବି ବହୁତ ପଇସା ଏବେ ଆ ଆଗରୁ ଥିଲା ତିରିଶ ଟଙ୍କା ଏବେ ତାର ଡବଲ ସତୁୁରି ଟଙ୍କା କର ଦେଲେଣି ଦୋଳି ଖେଳିବ ବି ସେତେ ଟଙ୍କା ଏଣ୍ଟରଟେନମେଣ୍ଟ କରିବ ଆଉ ହୁଁ। ଆଚ୍ଛା ହଉ ହଁ ଖେଳିଲେ ଭଲ ମଜା ମସ୍ତି
ହଁ।
ହୁଁ। ହଉ ତାହେଲେ ହଉ ରଖୁଛି ଆଁ। ପରେ କେବେ କ ଥାହବା ହଉ।